ହେଲୋ।
ହଁ, କିଛି ଶୁଣା ଗଲାନି ମ୍ୟାମ୍ କଟିଗଲା।
ହଁ, ସେ ହେଇଗଲେ ଟେନ୍ ମିନିଟ୍ ହେଇ ଯାଇଥିଲା, ଫିର୍ବି ସେ କଟି ଯାଉଚି ଆ ପେ କଟି ଯାଉଚି।
ଟେନ୍ ମିନିଟ୍ ହେଇଥିଲା, ଏ ଆଠ ମିନିଟ୍ କେତେ ମୋର ଦେଖେଇଥିଲା। କଟିଗଲା, ପରେ ଦେଖିଲେ ଜଣାପ
ହଁ, ଦେଖିଲେ ଜଣାପଡିବ। ମତେ ତ ଲାଗୁଚି, କାହିଁକିନା ବିନା ବିନା ଟେନ୍ ମିନିଟରେ ତ ଆପେ କଟେନି।
ହଁ, ସିଏ ନେଟୱାର୍କ ଇସୁଥିଲେ କଟି ଯାଉଚି ଯେ ହଉ ଦେଖିବା ପରେ ସେଇଟା କଣ ହଉଛି? ଆଣୁ
ଆପଣଙ୍କ କଣ ବ୍ରାହ୍ମଣ? ମୁଁ ହେଇତି ବ୍ରାହ୍ମଣ ଛୁଆ ଭଳିଆ ସବୁ ସୁନ୍ଦର-ସୁନ୍ଦର ହେଇଥାନ୍ତି, ଗୋରା-ଗୋରା ସବୁ ହେଇଥାନ୍ତି।
ହେଁ-ହେଁ-ହେଁ, ହଁ, ଏବେ ଆଉ ସେମିତି ଅଛି ଏବେ ସମସ୍ ତେ ହେଇଯାଚନ୍ତି ଆଉ, ହିଁ।
ନାଇଁ ବେଶୀକରି ମୋର ବି ତ, ତା ସାଙ୍ଗ ଅଛନ୍ତି ବ୍ରାହ୍ମଣ ସାଙ୍ଗ, ବହୁତ୍ ସୁନ୍ଦର୍-ସୁନ୍ଦର୍ ସବୁ। ଜେଲସ୍ ଲାଗିିବ
ଏ ହେ-ହେ-ହେ ହଁ ପ୍ରାୟ ବ୍ରାହ୍ମଣମାନେ ସୁନ୍ଦର୍ ଥାଆନ୍ତି। ଏବେ କିନ୍ତୁ ଏମିତି ଆ ନାଇଁ ଏବେ ସମସ୍ତେ ସୁନ୍ଦର ଦେଖଯାଉଛନ୍ତି। ହିଁ-ହୁଁ।
ଆପଣଙ୍କର ମାନେ କେବେ ସରିଲା ଗ୍ରାଜୁଏସନ୍?
ମୋର ଦୁଇ ହଜାର ବାଇଶି ରେ ସରିଲା। ସେ ବର୍ଷ ହିଁ ମୋର ବାହାଘର ହଁ। ଦିଇ ହଜାର ବାଇଶିରେ ସରିଲା ସେ ହଁ ସେଇ-ସେଇ ବର୍ ସେଇବର୍ଷ ହିଁ ମୋର ବାହାଘର ହେଇଗଲା।
ହେ-ହେ-ହେ ମାନେ ଚାକିରି ବାକିରି କିଛି କରିବାକୁ ଇଚ୍ଛା ନଥିଲା?
ଇଚ୍ଛା ଥିଲା ଯେ ଆଉ ଘରର ତ ବଡ ଝିଅ ଆହୁରି ମୋ ପରେ ଦି ଜଣ ଝିଅ ଅଛନ୍ତି ସେଥିପାଇଁ ବାଧ୍ୟ ହେଇକି କରେଇଲେ ଯେ, କଣ କହିଲେ?
ଭାଇ ଭାଇ।
ନାଇଁ ଭାଇ ନାହାନ୍ତି। ଭାଇ କେହି ନାହିଁ ଆମେ ତିନି ଭଉଣୀ ମୁଁ ବଡ। ଆଉ ସେଥିପାଇଁ ବୋଲି କରେଇଦେଲେ ବାହାଘର ମୋର ସରିଲେ ପୁଣି ଆଉ ଦି ଜଣ ଝିଅବେଳୁ ପ୍ରିପେୟାର ହେଇଥିବାକୁ ପଡିବ ନା।
ହ ତମ ଭଉଣୀମାନେ ସବୁ କଣ କରୁଛନ୍ତି କଣ ପଢୁଛନ୍ତି ଭଉଣୀ ମାନେ?
ହଁ ମୋଠୁ ଆମ ମଝିଆ ଟା ଯିଏ ତାର ସରିଲା ପ୍ଲସ୍ ଥ୍ରୀ, ସିଏ କମ୍ପ୍ୟୁଟର କରିଲା। ଏବେ ଏମତି ହିଁ ସବୁ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପେୟାର ହଉଚି। ଆଉ ସାନ ଝିଅ ଯେ ସାନ ଭଉଣୀ ଯିଏ ଅଛି ସିଏ ତାର ଏବେ ଟେନ୍ଥ କ୍ଲାସ୍।
ଓହୋ ଟେନ୍ଥ ନା?
ହଁ।
ସାନଟା ବହୁତ୍ ଛୋଟଟା ତାହେଲେ?
ହଁ-ହଁ।
ତୁମେ ତମ ଭଉଣୀଠୁ କେତେ ବର୍ଷ ବଡ ସାନ?
ଆମେ ଆଉ ମୁଁ ମୁଁ ମୋଠୁ ମଝିଆଟା ଯିଏ ସେ ମୋଠୁ ଦୁଇ ବର୍ଷ ଅଧେ ମାନେ ତିନି ବର୍ଷ ସାନ ହବ। ଆଉ ସାନ ଭଉଣୀଟା ଯିଏ ସିଏ ମୋଠୁ ଦଶ ବର୍ଷ ସାନ ହବ। ଏମତି।
ମୋର ଖୁୁଡିଙ୍କ ଝିଅ ମାନେ ମୋର ସବୁ ତେର ବର୍ଷ ପନ୍ଦର ବର୍ଷ ସାନ ମୋଠୁ।
ହଁ।
ହଁ ବହୁତ ଛୋଟ ମୋ ଭାଇ ତ ନିଜ ଭାଇ ତ ସାତ ବର୍ଷ ସାନ ମୋଠୁ
ହଁ।
ହଁ।
ଆଚ୍ଛା ଆଚ୍ଛା ଆମେ ବି ଏପଟେ ତିନି ଭଉଣୀ। ସେପଟେ ସ୍ଵା ହଜବେଣ୍ଡଙ୍କର ହେଲେ ଚାରି ଭାଇ ତିନି ଭାଇ ତାଙ୍କର ବି ଭଉଣୀ ନାହାନ୍ତି।
ହୁଁ।
ତିନି ଭାଇରେ ମୁଁ ସାନ ଏପଟେ ଆମ ଘରୁ ଏପଟେ ଆମ ଘରକୁ ମୁଁ ବଡ ସେପଟେ ସାନ।
। ହଁ ଯିଏ ସେ ସବୁବେଳେ ଓଲଟା ଓଲଟା ହେଇଯାଏ ଏପଟେ ଯିଏ ବଡ଼ ହେଇଯିବ ସାନ ହେଇଯିବ।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
ଆଜି ଆଜି ସେଇ ଭାତ ହିଁ ଅଛି, ଆଉ କଣ କରିବା ଦେଖିଆ ମୋ ମାମା ବି ଆସିଚନ୍ତି ଆଜି।
ଓହୋ,
ଆଜି ହଜବେଣ୍ଡ ଙ୍କର କାମ ଅଛି ସିଏ ଆସିପାରିବେନି ରାତିରେ, ତାଙ୍କ ଗାଁ ସେପଟେ ପଳେଇଚନ୍ତି ଫୁଲବାଣୀ ଆଡ଼େ।
ହଁ।
ମିଶିକି ଯିବା କହୁଥିଲେ ଯେ, ଛୁଆକୁ ଧରିକି ଖରାରେ ଯିବାକୁ ମନା କଲେ ସେଥିପାଇଁ ମୋ ମାମା ଆସିଛନ୍ତି। ରହିବେ ଆ
ଯୋଉ ଖରା ହଉଛି ଅଂଶୁଘାତ ହେଇଯିବ।
ହଁ। ଏତେ ଖରାରେ ଆମେ ବଡ ହେଇକି ସମ୍ଭାଳି ପାରୁନେ, ସେ ଛୁଆଟା ସମ୍ଭାଳି ପାରିବ।
ସେଇ କଥା, କିନ୍ତୁ ଆପଣ କଣ ପଢ଼ୁଥିଲେ ପ୍ଲସ୍ ଥ୍ରୀରେ ମାନେ କୋଉ ଅନର୍ସ?
ମୋର ଥିଲା ପଲିଟିକାଲ୍ ସାଇନ୍ସ।
ପଲଟାକାଲ ସାଇନ୍ସ ବାବରେ। ମୁଁ ତ ବି ସିଏ କରିଥିଲି।
ଓହୋ ହୋ। ହଁ, ହଁ, ହଁ, ଓ ହୋ, ହୋ।
ସେଇ ଭଳି ପଲିଟିକାଲ୍ ସାଇନ୍ସ ସବୁଠୁ ଅଧିକ କଷ୍ଟ ଲାଗେ ରାଜନୀତି।
ହଁ। ଏପଟେ ଟିକେ ଆମର ସେମତି
ସେ ବି ପାଠ ପଢିଲେ ସେ ରାଜନୀତି ଉପରେ ଯେତେ ପାଠ ପଢ଼ିଲେ ବି ସେ ମନେ ରହିବନି।
ହଁ ଆମର ଟିକେ ଏପଟେ କଣ ନା ଅ,
କୋଚିଂ ର କିଛି ସେମିତି ସୁବିଧା ନାହିଁ, ତାପରେ ଆମର ପ୍ଲସ୍ ଥ୍ରୀ ଟାଇମ୍ କୁ ହିଁ କରୋନା ଚାଲିଥିଲା ହଁ।
ହଁ।
ସେଇ ଟାଇମ୍ ରେ ଆମର ସବୁ ଅନଲାଇନ୍ ଏକ୍ଜାମ୍ ରେ ହିଁ ପଳେଇଲା, ଆମେ ନାନ୍ କ୍ଲାସ୍ କରିଛୁ ନା ପାଠ ପଢୁଛୁ।
ଯାହା ମୋଟ ଟେନ୍ଥ ହଉଛି ମୋ କୋଭିଡ୍ ବେଚ୍ ଟେନ୍ଥ ର ମାନେ ମୋ ପା ଠ ପଢା ସବୁ ପଳେଇଲା, ସେ କୋଭିଡ ଇଏରେ ମୋ ପା ଠ ମୁଁ ମାନେ ମୁଁ ଟେନ୍ଥରେ ଏମିତି ଭଲ ପାଠ ପଢ଼ିଥିଲି। କି ଏକ୍ଜାମ୍ ତ ଦେଇ ହିଁ ପାରିଲି ନାହିଁ।
ହଁ।
ହଁ ସେ ସେଇଠୁ ତ ସେଇ କୋଭିଡ ଫୋବିଡ୍ ରେ ପଳେଇଲା ତ ମୁଁ ମାନେ ଏତେ ବଢିଆ ପାଠ ପଢିଥିଲେ ମାନେ ସେ ତା ପରଠୁ ଯୋଉଥି ପାଇଁ ପ୍ରିପେୟାର୍ ହଉଛି ମୋର ମନେ ରହୁ ନାହିଁ।
ସେଇଆା ତ ହଉଛି ଆଉ ମାନେ ପାଠ ପଢାରେ ଇଏ ରହିଗଲା ନା ଟିକେ ସେଥିପାଇଁ ବୋଲି ଆଉ ମନେ ରହୁ ଏବେ ମୋର ପ୍ଲସ୍ ଥ୍ରୀ ରେ ହେଲେ
ଉଁ, ହୁଁ।
କିଛି ପାଠ ପଢିନେ ପ୍ଲସ୍ ଟୁ ଯାଏଁ ପୁରା ଭଲରେ ପଢି ପଢି ଗଲୁ ପ୍ଲସ୍ ଥ୍ରୀରେ କିଛି ଆଉ ପାଠ ପଢା ନାହିଁ। ତାପରେ ଉଁ, କୋରୋନା ରେ ସବୁ ଅନଲାଇନ୍ ଏକ୍ଜାମ୍ ରେ ପାସ୍ ହେଇଗଲୁ।
ହଁ
ଫାଷ୍ଟ ଏଜ୍ଜାମ୍ ଦେଇଚି ଆଉ ଲାଷ୍ଟ। ଫାଷ୍ଟ ଏଜ୍ଜାମ୍ ଆଉ ଲାଷ୍ଟ ଏଜ୍ଜାମ୍ ଦିଟା ହିଁ ଦେଇଚି। ଆଉ ଯାହା ସବୁ ଅନଲାଇନ୍ ଯାଏଁ ପଳେଇଛି। ସେ
ହଁ ଲାଷ୍ଟ ଏଜ୍ଜାମ୍ ଟା ସେ କରିଥିବେ ଡାକି କରିଥିବେ। ଯେହେତୁ ଇନ୍ପୋଟାଣ୍ଟ ସେଟା।
ହୁଁ ଫାଷ୍ଟ ଏଜ୍ଜାମ୍ ଦେଇଥିଲୁ ସେତେବେଳେ କରୋନା ଆସି ନଥିଲା ଏତେ ବନ୍ଦ ନଥି ଲା। ଫାଷ୍ଟ ଫାଷ୍ଟ ସେମିଷ୍ଟାର ଟା ହେଇଯାଇଥିଲା ଆମର। ସେକେଣ୍ଡ ସେମିଷ୍ଟାର ଠୁ ଫାଇଫ୍ ସେମିଷ୍ଟାର ପର୍ଯ୍ୟନ୍ତ ପୁରା ବନ୍ଦ।
ହଁ ହଁ।
କୋଉଟା ଅନଲାଇନ୍ ଅନଲାଇନ୍ ରେ ହିଁ ପଳେଇଲେ। ଦେଇଦେଲେ ଫାଷ୍ଟ ଫାଷ୍ଟ ଏଜ୍ଜାମ୍ ବେସିକ୍ କରି ଦେଖିକି ସବୁ ଦେଇଦେଲେ ମାର୍କ। ସେମି ଦେଇଥିଲୁ ଯାଇକି।
ମାନେ ଫାଷ୍ଟ ଏଜ୍ଜାମ୍ ରେ ଯାହାର ବ୍ୟାକ୍ ଲାଗିଥିବ ସେ ତାର ସେକେଣ୍ଡ, ଥାର୍ଡ, ଫୋର, ଫିଫ୍ଥି ଗଲା।
ହଁ ଗଲା ସେମତି
ଆମର ତ ସେଇଆ ହେଇଚି ଆଉ। ଆମର ବି କୋଉ ଖାତା ଦେଖା ହଉଚି କି। ଫାଷ୍ଟ ଟାଇମ୍ ଫାଷ୍ଟ ସେମିଷ୍ଟର୍ ଖାଲି ଦେଖିଦେଲେ ସେଇ ସେଇ ମାର୍କ ରେ ଚାଲିଲା ଚାଲିଲା ଚାଲିଲା।
ହଁ ସେଇ ସେମ୍ ହିଁ ପକେଇ ଦଉଛନ୍ତି। ହୁଁ।
ଆଉ ଖାତା କିଏ ଦେଖ ଫାଷ୍ଟ ସେମିଷ୍ଟର୍ ଛଡ଼ା ଖାତା ଦେଖୁ ବି ନାହାଁନ୍ତି ବି।
ହଁ।
କେଇଜାଣି।
ଟେ ଏଜ୍ଜାମ୍ କୁୁ ଦେଖିକି ମନ ଇଚ୍ଛା ମାର୍କ ପକେଇ ଦଉଚନ୍ତି।
ସେବେଠୁ ବନ୍ଦ ହେଲା। ତା ତାପରେ ବାହାଘର ପରେ ପୁରା ଟୋଟାଲ୍ ବନ୍ଦ। ଆଉ ବହି ବି ଦେଖିବାକୁ ମିଳିଲାନି। ହେଲେ ଏବେ ଆଉ ପଢିବାକୁ ଇଚ୍ଛା କଲେ ବି ହେଲା ଆଉ ହଉନି। ଏବେ କହୁଛନ୍ତି ହଜବେଣ୍ଡ କଣ ହେଲେ ଏଇନେ ଏଜ୍ଜାମ୍ ପାଇଁ ପ୍ରିପେୟାର ହେ ବୋଲି। କହୁଛନ୍ତି। ଟାଇମ୍ ଅଛି ବୟସ ଅଛି। ଏବେ ଦେ ବୋଲି କହୁଛନ୍ତି। ସେ ହେଲା ବେଳୁ ପଢିବାକୁ ହିଁ
ଘରରେ ସବୁ କାମ ଇଏ କଲା ବେଳକୁ ତ ମନେ ରହୁନଥିବ କିଛି ବି।
ସେଇଆ ତ।
ସବୁ କାମ କରି ଛୁଆ କାମ କରି, ଆଉ କିଛି ମନେ ରହିବ ମାନେ ପଢ଼ିଆକୁ ତ ମନ ହଉ ହି ନଥିବ। ଆମର ତ ପଢିବାକୁ ମନ ହଉନି ଆଉ ତମର ତ ଛାଡ କାମ କରୁଚ।
ରେଷ୍ଟ ମିଳିବ ଖାଲି ଟିକେ ଶୋଇ ପଡ଼ିଲେ ଶାନ୍ତି ଲାଗିବ। ଏମିତି ଲାଗୁଛି।
ହଁ।
ହୁଁ ହୁଁ।
ଟିକେ ଫୁର୍ସତ ପାଇଲେ ମେ ଟିକେ ଶୋଇପଡେ। ଟିକେ ଶାନ୍ତି ହେଇଯିବ। ରେଷ୍ଟ୍ ହଁ ମୋ ଖୁୁଡିଙ୍କ ତିନି ଟା ଛୁଆ ତାକୁ ଦେଖି ଦେଖି ମୁଁ ସେଇଆ ହେଇଚି।
ହଁ
ହେଇ ଯାଇଥାନ୍ତା।
ହଁ।
ଆଉ ଓ ବାହାଘର ପରେ ରହିଲି ମୁଁ ଶାଶୂଘରେ ହିଁ ରହିଲି, ସେଇଠି ଆଉ କଣ ପାଠ ପଢିବି?
ହଁ ସେଠି ବି ପାଠ ପଢିଲେ କହିବେ, ବୋହୂ ଆଣିିଥିଲି ପାଠ ପଢିବା ପାଇଁ।
ହଁ।
କହିବେ ନା ସେ ନ ବାହାରେ ନକହିଲେ ବି ସେ ମାନେ ଭିତରେ ଭିତରେ ସବୁ ଚାଲିବ।
ହଁ। ତାପରେ ମୁଁ କହିବ। ବି ସେଇଟା ଡର ରହିଲା।
ହଁ।
କିଛି କାମ କରୁନଥିଲି ଘରେ ଆମର ମତେ କିଛି କାମ କଣ କଥାବାର୍ତ୍ତା ଜଣାଥିଲା କିଛି ଜଣା ନଥିଲା ମତେ ଯିଏ ଯାହା କହିଲେ ବି ମୁଁ ସାଇଲେଣ୍ଟ ହେଇ ଶୁଣୁଥିଲି। କଣ କହିଲ?
ହଁ।
ହଁ ଇଣ୍ଟରଭଟ ହେଇ ଯାଇଥିଲେ ଆମେ। ଏବେ ସେମତି ଟିକେ ଟିକେ କଥା ହଉଛନ୍ତି କାହା ସହିତ
କଣ କହିଲେ?
ଏବେ ସେମତି ନା କାହା ଟିକେ ଟିକେ କଥା ହଉଛନ୍ତି ସେମତି କାହା ସହିତ?
ନାଇଁ ନାଇଁ, ହଁ ଏବେ ହଉଛି ଟିକେ ଫ୍ରି ହେଇଗଲିଣି ଏବେ। ଏବେ ଫ୍ରି ହେଇଗଲେଣି ତ କଥା ହେଇଗଲା ପରେ କିନ୍ତୁ କିଏ ଯଦି ରାଗିକି ପାଟି କରିକି କହିଲା ବୋଲେ ମୋ ପାଟି ଆଉ ଖୋଲୁନି ସେଠି। ଏମତି କଥାବାର୍ତ୍ତା ଚାଲିଥିବ ଟିକେ ଟିକେ କଥାବାର୍ତ୍ତା ସେଟା ହେଇକିରି ଚଳି ଯାଉଛି। ରାଗିକି କିଏ ଗାଳି କରିଦେବ ବୋଲେ ଆଉ ମୋର ପାଟି ଖୋଲିବନି ସେଇଠି। ହୁଁ।
ମୁଁ ରଖୁଛି?
ହୁଁ। ହଁ କୁହନ୍ତୁ। ମୁଁ କଣ କଲ କଟି ଗଲାକି ଶୁଣ ଦେଖୁଥିଲି।
ନାଁ ନାଁ କଟିନି।
ହଁ ଶୁଣାଗଲାନି ତ ମୁଁ ସେଥିପାଇଁ ଆଉ ଥରେ ଦେଖୁଥିଲି।
ହଁ ହଁ ମୁଁ ରଖୁଛି ଏବେ, ଟା ଟା।
ବାଏ।